ହେ? କଣ କର କଣ କରୁଛ? ମୁଁ ଏଇଠି ଶୋଇବାକୁ ଆସିଲିଣୀ ଆଉ।
ଖାଇ ପି କି ଶୋଇବାକୁ ଆସିଲଣି
ହୁଁ ମୁଁ ଖାଇନି ବା ଖାଇବି ଆଉ ଶୋଇିଥିଲି ଏମତି କାଲି ଗୋଟେ ବାହାଘରିଆ ଥିଲା ଯାଇଥିଲି ତ ସେଇଥିପାଇଁ ଆସିକି ଶୋଇଛି।
କାହାର ବାହାଘର ବା କଣ ହେଉଥିଲା?
ଏଇ ଆମ ପିଇସି ଝିଅର ବାହାଘର ଥିଲା।
ହୁଁ ହୁଁ ବାହାଘର କଥା କାହିଁ କହୁଛ ମୁଁ ତ ଗୋଟେ ବାହାଘରକୁ ଯାଇଥିଲି ସେ ମାନେ ମୋ ଗାଁରେ ହବ ସେ ଏ ଗୋଟେ ଦାଦା ହିସାବ ହେବ। ଆ ଯାଇଥିଲି ଆମ ଘର ପାଖରୁ ହେଇଯିବ କେତେ କୋଡ଼ିଏ କିଲୋମିଟର ଟର ଭଳିଆ ହେଇଯିବ ଗଲୁ ବହେ ତାଙ୍କ ଗାଁ ସାରା ତ ନାଚିଲୁ ନାଚିଲୁ ପକେଇକିରି ପୁରା ଝଡ଼ିବା ଯାଏ। ଘଣ୍ଟେ ଦୁଇ ଘଣ୍ଟା ନାଚିକିରି ଗଲୁ ଗଲାବେଳକୁ ପ୍ରଥମ ଥର ବଇଚୁ ଯିଏ ବସିକି ଯାଇଛନ୍ତି ଦିତୀୟ ଥରକୁ ଖାଇବାକୁ ନାହିଁ।
ସବୁ ବାହାଘରରେ ସେୟା କିନ୍ତୁ ଆମର ଏଇ ଯୋଉ ପିସି ଝିଅର ହେଲା ଯୋଉ ବାହାଘରଟା ଯେହେତୁ ପିଇସା ମାନେ ସ ସପିସେଣ୍ଟ ରୋଷେଇ ହେଇଥିଲା ଆମର ଆ ବହୁତ ରୋଷେଇ ଖାଇବା ପୁରା ନଷ୍ଟ ନଷ୍ଟ ହେଲା ବହୁତ ଚିକେନ ମାନେ ଚିକେନ ଆହୁରି ପଚାଶ କିଲୋ ଖଣ୍ଡେ ମାନେ ନଷ୍ଟ ହେଲା।
ହେ ଏତେ ଲଷ୍ଟ କରିଦଉଛନ୍ତି।
ଆଉ କଣ ହବ ଆଉ କିଏ ଆଉ ଏତେ ଆଉ କିଏ ଖାଇବ ତା ପରଦିନ ଗୁରୁବାର ନା ଆଉ ସ୍ତ୍ରୀ ଲୋକମାନେ ତ କିଏ ଖାଇବେନି। ପୁଅ ପିଲା ବି ଆଉ କିଏ ଆଉ ଗୁରୁବାର ଆଉ ତାକୁ ରଖିବେ କି ଫୋପାଡ଼ିଲେ ଆଉ
ମୁଁ ଚିକେନ ଖାଇବାକୁ ଆସିଛି କି ନାହିଁ, ଏଟା ଦେହ ପାଇଁ ଖରାପେ ଆଉ ଯେତିକି ବେଳେ ଆମେ ସେ ଯାଇଥିଲୁ ଖାଇବାକୁ ପାଇଲେ ଆମର ତ ସେ ମନ୍ଦିର ପାଖରେ ଥିଲା ସାଧା ବି ସେ ଖାଇବାକୁ ଦେଇପାରିଲେନି ଯେଉଁ ଛି ଛାକର କରି କହିଲେ। ସବୁ କିଏ କୁଆଡ଼େ ସ୍ତ୍ରୀ ଲୋକଠୁ ନେଇ ସମସ୍ତଙ୍କୁ ଉପାସ ଆଇଲେ ଏତେ ରାତିରେ କଉଠି କେଉଁ ହୋଟେଲ କେଉଁ ଖୋଲାଥିବ? ଏ ସବୁ ଉପାସ ଆସି ଘରେ ପଖାଳ ଶାଗ କି ଆଳୁ ଚକଡ଼ା ଖାଇକି
ଏବେ ପ୍ରାୟ ବାହାଘରରେ ସବୁ ଏମିତି ହିଁ ହଉଛି।
ଆଗରୁ ଆଗରୁ ବାହାଘର ହଉଥିଲା ଦେଖିବ ଟଲି ଲାଗିଥିବ ଦଶ କୋଡିଏଟା ହଁ ଲୋକମାନେରେ ସମ୍ମାନ ଦେଇକରି ଡାକୁଥିଲେ ମାନେ ଯେ ବାରଯାତ୍ରୀ ଆସିବେ ଖାଇବେ ତାଙ୍କ ପାଇଁ ପ ପା ମାନେ ସ୍ଵତନ୍ତ୍ର ସବୁ ହେଇକି ରହୁଥିଲା ପୁରା ସମ୍ମାନର ସହ ରେ ତ ଖାଇବାକୁ ଦେଉଥିଲେ ଯୋଉ ବାହାଘର ଆଉ ନିଜେ ନିଜେ ବଜେଇ ଯାଉଥିଲେ। ଏବେ ହେଲେ ମରାମରି ଯେତକ ମାଦକ ଦ୍ରବ୍ୟ ପିଇଲେ ହୁଁ ପଟ ଆଉ ଜ ଝିଅବାଲା ବି ଆଉ ମାନେ ଖାତିର କରୁନାହାନ୍ତି ହଁ ପୁଅବାଲାଙ୍କୁ
ଝିଅ ଏବେ କମ ପୁଅ ଅଧିକା। ତେଣୁକରି ସେମାନେ ଆଉ ଡରୁନାହାନ୍ତି। ଆଗରୁ ଯେମିତିଆ ବି ହଉନା କାହିଁ ଝିଅଟେ ଏମତି କେମିତି ବାହାଘର ହବ।
ଆଉ ବାହାଘରଟେ ହେବ କଣ ହେବ ବାହାଘର ଆଉ ବୋଇଲେ କିଛି ନାହିଁ ଯେ ଯାହା ଯେମିତି ସେମିତି କରିଦେଉଛନ୍ତି। ଆଉ ଜ ଝିଅ ତ ନାହିଁ ପୁଅବାଲା ବି ରାଜି ହେଇଯାଉଛନ୍ତି। ଆଉ ବାହାଘରର କାହାଘର ଦେ ଡିଯେ ବଜେଇକିରି ନାଚି ନାଚି ଯାଅ। ଯଉଠି ଖାଇବାକୁ ମିଳିଲା ମିଳିଲା ନହେଲେ ନାହିଁ ସେମିତି ଖାଇକିରି ଆସ। ହଁ ଆଗରୁ ଯେମିତି ଥିଲା ଏବେ କାହିଁ ଏବେ ସେମିତି କିଛି ବି ନାହିଁ। ହଁ ଏଇଭଳିଆଉଛି ଅସୁବିଧା ସବୁ ଆଉ କଣ କରିବି
ଅବିକା ମେନ୍ ହେଲା ମଦ ସବୁ ଜିନିଷକୁୁ ଖରାପ କରିଦେଇଛି।
ହଁ ମଦ ତ ବାହାଘର ବ୍ରତ ଘର ଆ ସୁଧିଘର ଯେଉତେ ଘର ସବୁତ ମଦ ବିନା କିଛି ହେଇପାରୁନି ଆଉ। ମଦ ବିନା ହି ବଞ୍ଚ ଓଡିଶାରେ ସେ ଏ ଅଧିକା ମଦ ଲୋକ ମୋ ହିସାବରେ ମଧ୍ୟ ଦେଖୁଛି ମୁଁ ପିଉଛନ୍ତି। ଯାହା ହେଲେ ମଦ ଛାତ ପଡ଼ିଲା ଘର ମଦ ବାହାଘର ହେଲା ମଦ
ଯେନ୍ତି ମାନେ ଗୋଆ ଭଳିଆ ଯଦି ଶସ୍ତା ଥାଆନ୍ତା ମଦ ଲୋକ ଆଉ ରଖି ନଥାନ୍ତେ।
ଭୋଜି ଭାତରେ ମଦ ହୁଁ ପାର୍ଟି କଲେ ମଦ ଯୁଆଡେ ଗଲେ ମଦ ଲୋକ ଦେଖ ପୁରୀ ଜଗନ୍ନାଥ ମନ୍ଦିର ଯାଇକି ମଦ ପିଉଛନ୍ତି ସେଇଠି ଆଉ ଆଉ କଣ କହିବ ଲୋକ ଲୋକ ଗଲେ ବୁଲି ପଇଲେ ଆଇଲେ ରାତିରେ ରହିଲେ ଯଉ ଆମର ବାସଗୃହ ନେଇକି ରହିଲେ ଖ ବାସଗୃହରୁ ସେଇଠି ସେ ସମୁଦ୍ର ପାଖକୁ ଯାଇକି ମଦ ପିଇଲେ। ଆଉ କାହା ମାନେ ମନ୍ଦିରକୁ ବି ଲୋକ ଏବେ ମଦ ପିଇକି ଯାଉଛନ୍ତି। ନା ଠାକୁର ଜାଣିିଛନ୍ତି ଠାକୁର ବି ମଦ ପିଉଥିଲେ।
ସେଇଆ ବା ଆଗରୁ ଠାକୁର ଦର୍ଶନ କଲେ ଆମିଷ ବି ମାନେ ଛୁଉଁ ନଥିଲେ କି ଖାଉ ନଥିଲେ।
ଏବେ ଆମିଷ ଖାଇକିରି ଠାକୁର ଦର୍ଶନ କରିବାକୁ ଯାଉଛନ୍ତି।
ଯେନ୍ତି ପାପ କରୁଛନ୍ତି ସେମତି ମାନେ ଦୁନିଆ ଆଉ କଣ ଧ୍ଵଂସ ହବା ଉପରେ ନା ଆଉ କଣ ଆଉ।
ଆମେ ବି ସେମିତି ବେଳେ ବେଳେ ଖାଇଦେଇକି ପଳଉଚୁ ଆମେ ଆଉ କାହାକୁକହିବୁ। ପାପ ଆମ୍ଭ ଦ୍ୱାରା ଦୁନିଆ ଏମିତି ହେଇଗଲାଣି ତମେ ଆ ଦ୍ୱାରା ପାପ ହେଇଯିବ ତମେ ଜାଣି ପାରିବନେଇ। ତ ମାନେ ବାଧ୍ୟରେ ତମ ଦ୍ଵାରା ହବ ସେଇ ହଁ।
ସାଙ୍ଗ ପିଲା ସବୁ ମିଶିଗଲେ ଚାଲିଲା ଗୋଟେ ମଦ ପିଷ୍ଟ କରଦବା।
ହଁବା।
ଆଉ କାହାକୁ ଆଉ ଆଜିକାଲି ତ ଛୋଟ ଛୋଟ ପିଲାଙ୍କୁ ବି ମାନେ କଥା କହି ହଉନି।
ନାଇଁ ବା।
ଆମ ଗାଁରେ ତ ମାନେ ଆଉ କେହି ଛୁଆ ବାକି ନାହାନ୍ତି। ସବୁ ଛୁଆ ଗୁଡା ନଷ୍ଟ ହେଇଗଲେଣି।
ଛୁଆ ଜଉ ଅଭଦ୍ର ଭାଷାରେ ବ୍ୟବହାର କରୁଛନ୍ତି ଯଉ ପ୍ରୟୋଗ କରୁଛନ୍ତି ଛୁଆ ବି ଅପଦ୍ରକ ନେଲେଣି ଆଉ ପା ସ୍କୁଲରେ ତ ଆଉ ପାଠ ପଢ଼ା ନାଇଁ। ଖାଲି ପେଜେଣ୍ଟ ପକେଇଲେ ଅଣ୍ଡା ଖାଇଲେ।
ହୁଁ
ଏଁ ଆଇଲେ ସରକାର ତ ଖାଇବାକୁ ଦେଲେ। ହୁଁ ତାଙ୍କର କଣ ଅଛି ସ୍କୁଲରେ ଦିଦି ମାନେ ସାର୍ ମାନେ ଆଉ ପାଠ ପଢେଇବାର ନାହିଁ ଆଜିକାଲି ଜିଏ ଯେମିତି ଯାହା ଦେଇକି ପଇସା ପତ୍ର ଦେଇକି ଚାକିରି ପାଇଗଲେ ତାନେ ସେ ପାଠ ଜାଣିଥାନ୍ତୁ ନ ଜାଣିଥାନ୍ତୁ।
ଏଇଆ ହଉଛି କଥା ତାପରେ ବି ସରକାର ବି ଯଉ ଖାଇବାକୁ ଦେଲେ ସରକାର କଣ ମାନେ ଭଲରେ ଦେଲେ କି ସରକାର ଗରିବ ପିଲାମାନଙ୍କ ପାଇଁ ସୁବିଧା ଟା କଲେ କି କେମିତି ଖାଇବା ହେଲେ ପିଲାମାନେ ଆସିବେ ପାଠ ପଢିବା ପାଇଁ କିନ୍ତୁ ଏମାନେ ଓଲଟା ସେ ଖାଇବା ହିଁ ପିଲାମାନଙ୍କୁ ମାନେ ଯାଉଛନ୍ତି ଅବିକା।
ମାନେ ଖାଇବା ସରକାର ଠିକ୍ ଭାବିଥିଲା ଖାଇବାଟା ଲୋକ ଗୋଟେ ଖାଇବା କଥା ଶୁଣିଲେ ଆକୃଷ୍ଟ ହବ। ସେଇ ହିସାବରେ ସେ କହିଲେ ପିଲା ଖାଇବା କଥା ଶୁଣିଲେ ସ୍କୁଲକୁ ଆସିବେ। ପିଲା ସ୍କୁଲୁକୁ ଖାଲି ଖାଇବାକୁ ଯାଉଛନ୍ତି ବୋଲି କିଏ ଯାଉଛନ୍ତି।
ତାପରେ ବି ଆଗରୁ ବି ପିଲାମାନେ କଣ ମାନେ କାମ କରୁଥିଲେ। ଖାଇବାକୁ ପାଉନଥିଲେ ବୋଲି କାମ କରୁଥିଲେ ପାଠ ପଢିବାକୁ ଯାଇ ପାରୁନଥିଲେ। ସେଇଟାକୁ ଗମେଣ୍ଟ ଆଖି ଆଗରେ ରଖିକି ପିଲାଙ୍କୁ ଖାଇବାକୁ ଦେଲେ ଯେମିତି କିି ପିଲା ଖୁସିରେ ପାଠ ପଢି ପାରିବେ। ତା ମାନେ ନୁହଁ ଇଏ ମାନେ ଅଣ୍ଡା ଖାଇକି ବୁଲିବେ ବୋଲି।
ଇଏ ଅଣ୍ଡା ଖାଇକିରି ଭଣ୍ଡା ହେଇ ବୁଲୁଛନ୍ତି। ଆଉ ପାଠ କଣ ପଢିବେ ଅଣ୍ଡାବି ଦେଲା ଲାଷ୍ଟକୁ। ଆ
ଅଣ୍ଡା ତ ଅବିକା ପୁଣି ତିନି ଦିନ ହେଇଗଲାଣି ଜାଣିଚ ନା ନାଇଁ।
ନାଇଁ ନାଇଁ ମୁଁ ଜାଣିନି ଆଉ।
ଅଣ୍ଡା ଅବିକା ଖା ଖାଇବାର ଯୋଉ ଖାଇବା ଯୋଉ ପିଲା ଖାଉଥିଲେ ସେଟା ଟିକେ ବଦଳି ଯାଇନିକି ସେଟା ସୋମବାର ଆଉ ବୁଧୁବାର ଆଉ ଆମର ଶନିବାର ତିନି ଦିନି ଅବିକା ଅଣ୍ଡା ହେଇଯାଇଛି।
ଆଛା। ଯା ହୋଉ ଅଣ୍ଡା ଟା ଚା ଚାଲୁଚି ବନ୍ଦ ହେଇନି ଆଁ।
ହଁ ଅଣ୍ଡା ତାପରେ ତା ସାଙ୍ଗରେ ପୁଣି ଯୋଉ ମାଣ୍ଡିଆ ଲଡୁ। ସେ କୋଉ କୋଉ ଲଡୁ ସବୁ ଆଣିକି ଦଉଚନ୍ତି ଛୁଆ ମାନଙ୍କୁ ଖାଇବା ପାଇଁ କି? ଯୁ ଛୁଆ ମାନଙ୍କର ପାଠ ନାହିଁ ବାଦାମ ଲଡୁ ତମ ଗାଁରେ ଦଉଚନ୍ତି ନା ଦଉନାହାନ୍ତି।
ମୁଁ ସେ କେସରେ ମୁଁ ମୁଣ୍ଡ ପୁରେଇନେଇଁ। ମୁଁ ସିଆଡେ ବ୍ୟସ୍ତ ରହୁଛି ତାପରେ ମୁଁ ମୁଣ୍ଡ ପୁରେଇନେଇଁ ଏବେ କଣ ଦଉଛନ୍ତି। କି ସେଇ ଭାତ ଡାଲି ଦଉଛନ୍ତି। ଥୁଆବିନ ହାଲୋ।
ଭାତ ଡାଲମା ମା ଗୋଟେ ଦିନି ଦୋଉଚନ୍ତି ଭାତ ସୋୟାବିନ୍ ବି ଦୋଉଚନ୍ତି। ଏମିତି ସବୁ ଦଉନାହାନ୍ତି ଆଉ।
ଆଚ୍ଛା। ସ୍କୁଲ୍ ଖାଇବା ପିଲାମାନେ ଆଗରୁ ଖାଉନଥିଲେ ସ୍କୁଲରେ ଏ ଭଲ ଖାଇବା ହୋଉନି ରୋଷେଇ ହୋଉନି।
ସବୁ ପ୍ରକାର ସୁବିଧା କରିଦେଇଚି।
ଆଁ ଆଜ୍ଞା ହାଲୋ। ଆଜ୍ଞା କଣ କହିଲେ? ହାଲୋ। ହାଲୋ।